କି ସୁୁଣାଣି ବି ବସିନି
ଆଉ ତମେ ଏକା ଆସିଛ ନା ରୁମଣ୍ଡ୍ ସମସ୍ତେ ପଳେଇ ଆସି ଥେବେନା।
ନାମ ଜଣେ ଅଛନ୍ତି ଆଉ ଏ ଜଣ ଆସିଛନ୍ତି
ହୁ ତମ ସେପଟେ ଫେବରେଟ୍ ପିଲେଟ୍ କଣ ପହଞ୍ଚିବ ଭଲ ଭଲ ହୁଁ ତମେ ସେପଟେ କଣ ଭଲ ପ୍ଲେସ୍ କଣ ଅଛି ବୁଲିବା ପାଇଁ
କୋଉ ପଟେ
ତମ ପଟେ
ତମେ ତମେ ରହୁଛ କୋଉଠି ବେଧୋ
ମୁଁ ଏପଟେ ରହୁଚି ନୟାଗଡ଼
ଓହ
ତମ ସେପଟେ କଣ କଣ ଭଲ ପ୍ଲେସ୍ ଅଛି।
ଆମ ଭୁବନେଶ୍ୱରରେ ସବୁ ପ୍ଲେସ୍ ଭଲ ସେଥିରେ
ହେଁ ବେକ୍ ତମେ କୋଉ ଯାଗାକୁ ବ୍ୟସି ଥର ଯାଇଚ
ଭୁବନେଶ୍ଵର
ହୁଁ
ଆଁ ଲିଙ୍ଗରାଜ୍ ମନ୍ଦିର
ହୁଁ ଗହଳି ରହୁଚି ନାଇଁ କି
ହଁ ବହୁତ୍
ମୁଁ ତ ଥରେ ଯାଇଚି ଜୀବନ ରେ ଅଧୋ। ଯାଇଥିଲି ଥରେ ବୁଲିକି ପଳେଇ ଆସିଛି। ସେ ହଁ ମ ଆଗକୁ ଯିବା, ଆଉ ଆମର ତ ବୟସ ଅଛି ଆ କୋଉ ବୟସ କଣ ପଳଉଛି କି?
ଆଗକୁ ଆସିବ ଆଉ
ଆଉ ପୁରୀ କେବେ ଯାଇଥିଲ?
ହୁଏ ତ ଅଧିକ ଟାଇମ ପ୍ରତ୍ୟେକ ମନ୍ଥରେ ହିଁ ଯାଏ।
ହଁ ଟ୍ରେନରେ ଆସ ଭାରି?
ଉଁ ନାଇଁ ଅ ଗୋଟେ ତା ସାଙ୍ଗର ଚେପଟେ ବିଜିଟ୍ ପଡେ। ଆଁ ସେ ତ ମୋ ବେଷ୍ଟଫ୍ରେଣ୍ଡଟା। ହଁ ହଁ, ଦି ଜଣ ଅଛନ୍ତି।
ହୁଁ।
ଆଁ ତ ଏ ଏଇ ମାନେ ସେ ପୁରୀ ପଟରେ ମୋର ଜଣେ ବେ ମାନେ ଆମ କଲେଜରେ ମ୍ୟାଡାମ ଅଛନ୍ତି ହେଲା। ଆଉ ଆମ ମୋର ଗୋଟେ ବେଷ୍ଟଫ୍ରେଣ୍ଡ ଅଛି। ତ ସିଏ ସେପଟକୁ ଯାଏ ସବୁବେଳେ ତ। ଆ ଯାଏ ତା ସାଙ୍ଗେ ତ ମୁଁ ଶ ଶ ମାରି, ଆ କାଲି ପରଦିନ ମୋର ଏମିତି ପୁରୀ ଅଛି, ଭିଜିଟରେ ଅଛି।
ହୁଁ।
ଯିବୁ ମୁଁ ମୋ ମନ୍ଦିର ମୋର ଗୋଟେ କାମ ଅଛି, ଯେମିତି କହିଲି ଠିକ ଅଛି ଯିବି ଭାରି।
ହୁଁ।
ମୁଁ ଏମିତି କହିକି, ମୋର ବି କଲେଜରେ ତ ଟିକେ ଶାନ୍ତି ପାଇବା ପାଇଁ ଗୋଟେ ଦିନ ଠାକୁରଙ୍କ ଦର୍ଶନ ପାଇଁ ଦରକାରେ। ଆଉ ତ ସେଥିପାଇଁ ମୁଁ ତା ସାଙ୍ଗରେ, ହଁ ମୁ ଯିବି ଆଉ ଯାଏ ଭାରି, ସେଇଠୁ ଆମ ମ୍ୟାଡାମ ଅଛନ୍ତି ତାଙ୍କୁ ବି କୁହେ ଏମତି ବୁଲାବୁଲି କରୁ ଆଉ ଆ ନହେଲେ ବେଳେବେଳେ ବି ଏ ତା ସେ କଣ ପ୍ରତ୍ୟେକ ମନ୍ଥରେ ପଡେ କିନ୍ତୁ ମୁଁ କଣ ସବୁ ମାସରେ ଯାଇପାରିବି କି, ଠିକରେ ଯାଇପାରିବିନି। କଲେଜ କାମ ଅଛି। ହଁ କଲେଜରେ ପୁଣି ସବୁବେଳେ ଛୁଟି ଦେବେ ବୋଲି ମାନେ ନାହିଁ। ହେଲା, ଆଁ ତ ସେଥିପାଇଁ ମୁଁ ଆମର ଆ ଯୋଉ ଆମର ଯୋଉ ରୁମମେଟମାନେ ଅଛନ୍ତି, ସେଇୟା। ଆ ତା ଚାରିଜଣ, ପାଞ୍ଚଜଣ ଖଣ୍ଡେ ଅଛନ୍ତି। ଆମେ ସାଙ୍ଗ ବି ରୁମମେଟମାନେ ଚାରି, ପାଞ୍ଚଜଣ ଅଛନ୍ତି, ସେଥିରୁ ଜଣେ ମୋ ସାଙ୍ଗ।
ହଁ।
ଆ ସିଆ, ମୁଁ ଆଉ-ଆଉ-ଆଉ ମାନେ ଆମ
ମିଶୁଥିବ
ବହୁତ ମାନେ ବହୁତ କ୍ଲୋଜ।
ହୁଁ।
ଆ ସେ ସବୁବେଳେ ମୋ ମାନେ ହଷ୍ଟେଲକୁୁ ପଳେଇ ଆସନ୍ତି। ଆଉ ଛାତରେ ବସା ଫସିି ମଜାମସ୍ତି କରୁ, ଆ ତାପରେ ସନ୍ଧ୍ୟା ହେଲେ ସବୁବେଳେ ଯାଆନ୍ତି। ଆ ମାନେ ସଣ୍ଡେ ଦିନ ଆଉ ଅଲଗା ଦି ଦିନି ଆଉ କେହି ଆସନ୍ତିନି ହେଲା।
ହୁଁ।
ଆ ତ ସେଥିପାଇଁ ଆମେ ମ-ମଜାମସ୍ତି ଟିକେ ବୁଲାବୁଲି ଟିକେ ଇଏ ଶିଏ କରୁ ଆଉ। ଉଁ ତାପରେ ହଁ କଣ ନାକୁ ମୁଁ ବହୁତ କମ ଯାଇଛି, ମାନେ କହିବାକୁ ଗଲେ ପାଞ୍ଚ ପାଞ୍ଚ ଥର ମେଳା ଏଥିକି ଯାଇଥିବି।
ଆ ସୂର୍ଯ୍ୟ ଓ ଦୟଟା ଦେଖଛ ନା ନାଇଁ କୋଣାର୍କରୁ କେବେ?
ହଁ ଗୋଟେ ଥର ଦେଖିଲି କିନ୍ ଜାଣିପାରିଲିନି।
ହୁଁ।
ଗୋଟେଥରରେ କିିଛି ଜାଣିପାରିନି।
ସେଇଟା ଦେଖିବାକୁ ବହୁତ ଭଲ ଲାଗେ କିନ୍ତୁ ସେଠି ଯୋଉ ପବନଟା ହୁଏ।
ହଁ ହଁ ହଁ ସେଇଟା ଟିକେ ଅଲଗା। ଉଁ ସେପଟେ ଏବେ ଖରାଦିନେ କେତେ ଶାନ୍ତିରେ ରହୁଥିବେ। ବହୁତ ଶାନ୍ତି ବହୁତ। ମାନେ ଯୋଉମାନେ ଖରାଦିନେ ତ ପୁରୀରେ ବହୁତ ଶାନ୍ତି।
ହଁ ସେ ସମୁଦ୍ର କୂଳରେ ପୁରା ଥଣ୍ଡା ପବନ ଆଉଚି ନା।
ହଁ।
ପୁରୀରେ ଇଚ୍ଛା ଅଛି ଦି ତିନି ଦିନ ରହିବା ପାଇଁ ଯିବା କେତେବେଳେ। ରହିବା ଆଉ ରଥଯାତ୍ରା ଟାଇମ ରେ କେତେବେଳେ ଆସିଚ ନା ଆସିନ?
ନା ମୁଁ ଗୋଟେ ରଥଯାତ୍ରାକୁ ଆଉ ଗୋଟେ ଏବେ ହଉଚି ଆଉ କଣ କହିଲେ କାର୍ତ୍ତିକ ମାସରେ ହେଲା ମୁଁ କେଭେ ବି ଯାଇପାରେନି ପୁରୀ। ମାନେ ସ ପ୍ରତ୍ୟେକ ମନ୍ଥ ବି ଯିବି କିନ୍ତୁ ରଥଯାତ୍ରା ଆଉ କାର୍ତ୍ତିକ ମାସରେ କେଭେ ଜମାନି। ମୁଁ ଭାବେ ମୁଁ ବହୁତ ବ ବୋଧେ ପାପଡ ପାପିଟା ହେଲା ହେଃ
ରଥଯାତ୍ରା ନ ଆସିଲେ ନାହିଁ ଯେତେବେଳେ ଠାକୁର ରଥରେ ଥିବେ ସେତେବେଳେ ଆସିବ ପୁରା ଠାକୁରଙ୍କୁ କ୍ଲିଅର ଦେ ଖିବ ରଥକୁ ଛଇଁ ପାରିବୁ ରଥଯାତ୍ରା ରେ ଗହଳି ହଉଛି। ମାନେ ମୁଁ ଆସ ଯାଏ ଗଲେ ବି ଦେଖିପାରୁନି କି ରଥ ଟାଣି ପାରୁନି ମୁଁ ଯାଉଛି ସବୁ ବର୍ଷ ଅବଶ୍ୟ। କିନ୍ତୁ ରଥ ଟାଣି ପାରୁନି ଏତେ ଗହଳି ମାନେ ମ ତେବେ ଡର ଲାଗେ ଦଳା ଚକଟା କରିଦେବେଣୀ। ସାଇଡିରେ ରହିକି ମୁଁ ପଳେଇ ଆସେ କିନ୍ତୁ ସୁନାବେଶ କୁ ଟି କିଏ ଯିବ ବୋଲେ ଦେଖି ହଉଯି।
ହଁ। ନା ନା ଏମିତି କିଛି ମୁଁ ମୁଁ ତ ମାନେ ବହୁତ ବର୍ଷ ହେଲାଣି ଟ୍ରାଏ କଲିଣି ଯିବା ପାଇଁ ହେଲା ଆଉ ଜଗନ୍ନା ଥ ଙ୍କୁ ଦର୍ଶନ କରିବା ପାଇଁ ପୁରୀ ରଥଯାତ୍ରା ହଉ। ଏଇ ଅଲଗା ଟାଇମିରେ ସେଇ ଟାଇମି ଟା ମୁଁ କେବେ ବି ଯାଇପାରେନି। ଏ ସେଇ ଟାଇମ ରେ କଣ ନା ମୋ ଛୋଟ ମାନେ ଏବେ ଦି ବର୍ଷ ଭିତରେ ତ ମୋ ସାଙ୍ଗ ମାନେ ବାହାରିକିନି ଜାଉଛନ୍ତି ସେମାନେ ବୁଲାବୁଲି କରିକି ଆସୁଚନ୍ତି ହେଲା।
ହୁଁ।
ଆଉ ଠାକୁର ଦେଖୁଛନ୍ତି ମତେ ବି ପୁଣି ଚାଲ ଯିବା ଇଏ ସିଏ କହୁଛନ୍ତି। କିନ୍ତୁ ମୁଁ କେବେ ଦର୍ଶନ କରିପାରିନି। କାର୍ତ୍ତିକ ମାସରେ ଏମତି ସମସ୍ତେ ମାନେ ପୁନିଅଁ ମାସ ଟା ସମ ତେ ଯାଉଛନ୍ତି ଏ ସମୟ ରେ ତୁ ଯାନି। ଏଇଥର କିନ୍ତୁ ମାନେ ମୁଁ କହିବି ମୁଁ ପାପି ନୁହଁ ହେଲା।
ଉଁ ହୁଁ।
କହିକି ମୁଁ ପାପି ନୁହଁ କହିକି ଆଁ ଯେ ମାନେ ଗଲି ହେରି କିନ୍ତୁ ସତରେ ଠାକୁରଙ୍କୁ ବି ଦର୍ଶନ କରି ଦର୍ଶନ ବି କଲି। ମାନେ ମୁଁ କେବେ ବି କରିପାରୁନଥିଲି କାର୍ତ୍ତିକ ମାସ ହୁଁ। ନା ସମସ୍ତେ ଯାଆନ୍ତି ବହୁତ ବର୍ଷ ହେରିକା ସମସ୍ତେ କାର୍ତ୍ତିକ ମାସରେ ଯାଆନ୍ତି ରଥଯାତ୍ରା ବେଳେ ଯାଆନ୍ତି ଦେଖା କରନ୍ତି। କିନ୍ତୁ ମୁଁ କେବେ ବି କରିପାରିନି ଅଲଗା ମାସ ସବୁ ମାସ
ନାଇଁ ମୁଁ କାର୍ତ୍ତିକ ମାସରେ କେତେବେଳେ ଯାଏନି କିନ୍ତୁ ରଥଯାତ୍ରାକୁ ଯାଏ। ଗହଳିି ପ୍ରବଳ।
ହଁ! ଯାଏ କିନ୍ତୁ ମୁଁ ଯାଏ କିନ୍ତୁ କଣ କହିଲ ମାନେ ସାଙ୍ଗମାନେ ସମସ୍ତେ କହିବେ କହିବେ ଯୋଉ ତୁ ଯାଇପାରୁନୁ ଯାଇପାରୁନୁ ଯାଇପାରୁନୁ ଏମିତି କହିବେ। ସେମାନଙ୍କଠୁ ଅଧିକ ମୁଁ ମୁଁ ଠାକୁରଙ୍କ ପାଖକୁ ଯାଏ ହେଲା।
ହୁଁ।
ପ୍ରତ୍ୟେକ ମନ୍ଥ୍ ରେ ଯାଏ କିନ୍ତୁ ଏଇ
ଠିକ୍ ଟାଇମରେ ଯାଇପାରନ୍ତିନି ଆଉ
ଯାଇ ପାରେନି ଆଉ ଆଉ ମୁଁ କହିବ ତମ ପାପୀଟା
ହୁଁ ଏଇ ସେ ଯୋଉ ମାତା ମଠ ଯାଇଛ ନା ନାଇଁ ପୁରୀରେ
ମାତା ମଠ ଦେଖିଛି ଶୁଣିଛି ଯାଇନି
ହୁଁ କିନ୍ତୁ ସେଇଟା ଭଲ ପ୍ଲେସ୍ ଗୋଟେ ପୁରୀରେ ବୁଲିବା ପାଇଁ
ହଁ ଭଲ ଲାଗେ
ହୁଁ ହୁଁ ହୁଁ ବଢିଆ ଲାଗେ ପାର୍କ ଟାଇପ୍ ର ହେଇଛି ମହାଭାରତର ସବୁ ଯାଙ୍କ ସିନ୍ ସେଠିରେ ହେଇଛି ମୂର୍ତ୍ତି ହକା ହେଇଛି
ହୁଁ ହାଁ
ସବୁ ଭଲ ହଉଛି ସେଠି ଯିବ ବୋଲି କେତେବେଳେ ଦେଖିବା ଏଠି ଲୋକ ବି ଗହଳି ହଉଛନ୍ତି
ହଁ
ଟିକେ ଦୂର ହେଇଯାଉଛିି ସି ବିଚ୍ ଠୁ ପାଞ୍ଚ କିଲୋମିଟର ହେଇଯାଉଛି ତ
ହୁଁ ହୁଁ
ଆଉ ଯଦି ବି କିଏ ଗାଡି ଫାଡୀରେ ଯାଇଥିବ ହେଲେ ଯାଇପାରିବ ସେମିତି ନହେଲେ ଚାଲି ଚାଲିକି ଅଟୋରେ ଗଲା ଆସିକି ବି ସେ ଅଧିକ ଟଙ୍କା ନେଇଯାଉଛନ୍ତି ପାଆଶହ ଛଅଶ ନେଇଯାଉଛନ୍ତି ଯଦି ସି ବିଚ୍ ରୁ ଯିବ ହେଲେ
ହୁଁ
ଏମିତି ସମସ୍ତେ ଜଣ ଆମେ ବାଇକ ରେ ଯାଇଥିଲୁ ତ ଆମେ ଯାଇଥିଲୁ ଚାରିଆଡ଼େ ବୁଲିକି ଆସିଥିଲୁ ହାରି
ଓହୋ ଆଚ୍ଛା
ହୁଁ
ଆଚ୍ଛା ଆଞା ଏମିତିଆ କଥା
ହୁଁ ଆଉ ଭୁବନେଶ୍ଵରରେ କଣ କଣ ଭଲ ଯାଗା ଦେଖିଛ
ଭୁବନେଶ୍ଵରରେ ତ ଯୋଉ ଖଣ୍ଡଗିରି ତ ତମେ ଦେଖିଥିବ ହେଲା
ନା ନା ମୁଁ ବି ଦେଖିନି ଆଜ୍ଞା
ଖଣ୍ଡଗିରି ଦେଖିନ?
ନା ନା କହିଲ ଭୁବନେଶ୍ଵର ବହୁତ କମ୍ ଯାଇଛି ହାତ ଗଣତି ପାଞ୍ଚ ସାତ ଥର ହବ ଏମତି ପୁଣି କାମରେ ଯାଇଥିବି ଥର ଗୋଟେ ଜବ୍ ଜଏନ୍ କରିବା ପାଇଁ ଯାଇଥିଲି
ହଁ
ଆଉ ଆଉ ଥର ମେଡିକାଲ କେସ୍ ରେ ଯାଇଥିଲେ ଏଥିରେ ଦିଇଥର ଦି ଦିନ ତିନି ଦିନ ରହିଥିଲି ତ ଏଇଥିରେ ଟିକେ ବୁଲାବୁଲି ହେଇଥିଲା ଗୋଟେ ପାର୍କ ଖୋଜିଲି ଯେ ପାଇଲିନି ସେଥିରେ ବିରକ୍ତ ହେଇକି ଟ୍ରାଫିକ୍ ଜାମ୍ ରହୁଛି ଇଭିନିଂରେ ସେଥିପାଇଁ ପଳେଇ ଆଇଲି ରୁମ୍ କୁୁ ଡର ଲାଗିଲା ମୁଁ ବି ନୂଆ ଡ୍ରାଇଭିଂ କରୁଛି ନା ଏତେ ଟ୍ରାଫିକ୍ ଜାମ୍ ସେ ଇଭିନିଂ ରେ କହିବା କଥା ନାଇଁ
ହୁଁ ହୁଁ ଆ କାମ କେମିତି ଭଲ ଚାଲିଛି।
ହଁ ଭଲ ଚାଲିଛି କଣ ଗୋଟେ ମଠ ଅଛି ସେଠିକି ଯାଇଥିଲି। କି ମଠ କି ସେଇଟା କହୁଛନ୍ତି।
କଉଠୁ
ରପଟେ ମୁ ମନେପଡୁନି ଇସ୍କନ୍ ଇସ୍କନ୍ ଇସ୍କନ୍। ଭୁବନେଶ୍ଵର ଇସ୍କନ ଯାଇଥିଲି। ସେଠି ଖାଲି ଇଭିନିଂରେ ଦେଖିଥିଲି।
ଏଇସ୍କନ ପାଖରେ ମୁଁ ରହୁଥିଲି ହେଲା।
ହୁଁ
ହଁ ଏ କଣ ପାଖାପାଖି ମୁଁ ରହୁଥିଲି କିନ୍ତୁ ଯାଇଛ ଅତଟ ଆ
ଇସ୍କନ ସେଇଟା ଗୋଟେ ଭଲ ଲାଗୁଛି ଆଉ
ହଁ ଇସ୍କନ ମୁଁ ଯାଏ ମୁଁ ସବୁବେଳେ ମୋ ବର୍ଡେ ଦିନ ହିଁ ଯାଏ।
ହୁଁ
ହଁ ଇସ୍କାନ ମନ୍ଦିର। ଅ ସେଇଦିନହିଁ ମୋର ଟିକେ ମାନେ କର ସେଇଦିନ ହିଁ ମୋ ଜନ୍ମଦିନ। ଠାକୁରଙ୍କର ଯୋଉ ଦିନ ଜନ୍ମଦିନ ସେଇଦିନ ହିଁ ଜନ୍ମଦିନ।
ଆ ତ ମୁଁ ସେ ସେଥିପାଇଁ ସବୁବେଳେ ଯୋଉ ଜନ୍ମାଷ୍ଟମୀକୁୁ ଆ ଯାଏ ସେଠିକି। ଟିକେ ଟିକେ ରାତିରେ ଟିକେ ଯାଇ ସାଙ୍ଗମାନେ ଭଲ ହେକଟ ହଉଛନ୍ତି ନା। ମୁଁ ବି ଆଗରୁ ସେଠି ରହୁଥିଲି।
ହୁଁ।
ମୁଁ ଯାଇକି ବୁଲାବୁଲି କରିକି ଆସିବା ଏଇଠୁ। ସେୟା ଆଉ।
ଓ ଭୁବନେଶ୍ୱରରେ ବି କେତେ ବର୍ଷ ହେଲା ରହିଲଣି ତଥାପି।
ରହିଲିଣି ଏଇଠି ପଢୁଥିଲି ନା ରହିଲିଣି ବହୁତ। ଆ ଅଠର ଦୁଇ ହଜାର ଅଠର ଉଣେଇଶ।
ଗ୍ରାଜୁଏସନ୍ ଅନର୍ସ କଣ ଥିଲା?
ମୋର ଆକାଉଣ୍ଟିଙ୍ଗ ଆମର ବିକମ୍ ହଁ।
ହଁ ଆମର ତ ଆର୍ଟସ୍ ଆମେ। ମୋର ଆର୍ଟସ୍ କରୁଥିଲି ଏଜୁକେସନ ଅନର୍ସ ନେଇକି।
ଓ ଏ ମୋ ସାଙ୍ଗ ମାନେତ ଏଜୁକେସନ।
ହୁଁ ଏଜୁକେସନଟା କଣ କି କମ ପଢିବାକୁ ପଡେ ତ।
ଓହୋ ହୋ ଆ ମୋ ସାଙ୍ଗମାନେ ସେଇଥିପାଇଁ
କଣ ବଢିଆ ବଢିଆ ମାର୍କ ବି ଭଲ ଆସେ।
ହୁଁ। ଏ ଯାହା ମୋର ଯୋ ମାନେ ଫ୍ରେଣ୍ଡ ସର୍କଲ ଥିଲେ। ଆରେ ଏଜୁକେସନ ଡିପାର୍ଟମେଣ୍ଟ ରୁହନ୍ତି ଏଜୁକେସନ ସାର୍ ମାନେ ବି ବହୁତ ଭଲ। ଇକୋନୋମିକ୍ସ କେ ନିଅନ୍ତିନି।
ଇକୋନୋମିକସ୍ ଟିକେ କଷ୍ଟ ପଡ଼ିବ ତ।
ହଁ ହଁ।
ହଁ ହଁ ହଉ ରଖୁଚି।
ହଁ ହଁ ଠିକ ଅଛି।